ଅ ହଁ ମା କୁହ। କେମିତି ଅଛ ଏଇଠି ବସିଛି ଆଉ। ଭଲ ଅଛି ଭଲ ଅଛି। ନାଇଁ ମ ଖାଇନି। ହଁ। ଖାଇନି ଖାଇବା ଆଉ କଣ କରୁଛ?
ନା କଣ କରିବି କିଛି ନାହିଁ ଗଡୁ଼ଚି ଏଇଠି ଆଉ।
ଖାଇସାରିଲଣି?
ନାଇଁ ଖାଇନି ଆଉ ଟିକେ ଗଲେ ଖାଇବି ମୁଁ ଏଠି ଖାଇନି ଲେଟ୍ ରେ ଟିକେ ଖାଇବି ଆଉ।
ଓ ହୋ। ଆଉ ଆଜି କୋଉ ବିଷୟରେ କଥାହେବା କୁୁହ।
ହଁ ଆଜି ଟିକେ ଆମେ ଚାଷ ବିଷୟରେ କଥା ହବା।
ହୁଁ
ଦେଖନ୍ତୁ। ଏ ଚାଷରେ ଯୋଉ ଆମର ଗ୍ରାମୀଣ ଜୀବନ ବିଷୟରେ କଥା ହବା ଠିକ୍ ଅଛି ଆଜ୍ଞା। ଦେଖନ୍ତୁ ଗ୍ରାମୀଣ ଜୀବନ ଉପରେ କଥା ହବା।
ହଁ ହଁ।
ଦେଖନ୍ତୁ ଆମେ ଜାଣିଛେ ଭାରତ ହଉଛି ଗୋଟେ କଣ ନା କୃଷି ପ୍ରଧାନ ଦେଶ ଠିକ୍ ଅଛି ତାପରେ କଣ ନା ପ୍ରାୟତଃ ମାନେ ଓଡ଼ିଶା ହଉ ଭାରତ ହଉ ତ ଏଇ ଗାଁ ମାନଙ୍କୁ ନେଇକି ହିଁ ତିଆରି ହେଇଛି ବୁଝିପାରୁଛନ୍ତି ନା। ଯଦି ଆମେ ଗ୍ରାମୀଣ ଜୀବନ ଦେଖିବା ଆଉ ସହର ଜୀବନ ଦେଖିବା। ସବୁଠାରୁ ଶାନ୍ତିମୟ ଜୀବନ ହଉଛି ଗ୍ରାମୀଣ ଜୀବନ। ଠିକ୍ ଅଛି ମୁଁ ଖାଲି ଗ୍ରାମୀଣ ଜୀବନ ଏ କହୁଛି ଶୁଣନ୍ତୁ ଗ୍ରାମୀଣ ଜୀବନ ହଉ ପ୍ରକୃତିର କୋଳରେ ଏକ ନିଆରା ପରିବେଶ ଯୋଉଥିରେ କିଛି ମାନେ ଗାଡ଼ିର ଆବାଜ ନଥାଏ କି ପ୍ରଦୂଷଣର
ହଁ ନା ନାଇଁ।
ହଁ। ଏଟା ତ ସତ କଥା। ଶାନ୍ତ ପରିବେଶ ଥାଏ ନା।
ହଁ। ଶାନ୍ତ, ସରଳ, କୋଳାହାଳ ମୁକ୍ତ ପରିବେଶରେ କଣ କରୁ ଥାନ୍ତି ନା ଗ୍ରାମୀଣ ଜୀବନ କଟିଥାଏ। କିନ୍ତୁ ସେମ୍ ଜିନିଷ ଯଦି ଯଦି ଆମେ ଦେଖିବା, ସହରୀ ଜୀବନ ଉପରେ ସେଥିରେ କଣ ନା ଲୋକଙ୍କର ସକାଳୁ ଉଠ ଉଠିଲେ ଗାଡି ଧରିକି ଯିବା, ଅଫିସ ଯିବା। ଅଫିସରୁ ଘର କାମ ତ ଏଇଭଳିଆ ତାଙ୍କ ମାଇଣ୍ଡଟା ଚିଡ୍ ଚିଡା ହେଇଯାଏ। କିନ୍ତୁ ଯଦି ଆମେ ଦେଖିବା ଆଣ୍ଟି ଗ୍ରାମୀଣ ଜୀବନରେ କୃଷି ହଉଚି ତାଙ୍କର ମୁଖ୍ୟ ଜୀବିକା। ବୁଝିପାରୁଛନ୍ତି ନା?
ଆଜ୍ଞା।
ତାଙ୍କର କିନ୍ତୁ ସହରରେ କଣ ନା ଅନ୍ୟ ଉପରେ ନିର୍ଭରଶୀଳ। ଯେ ଆଜି ଚାକିରି ନାହିଁ ଘରେ ବସ୍। କିନ୍ତୁ ଗାଁ ରେ କଣ ଯଦି ଚାଷ କରୁଚି ନା ଯଦି ବି ଆପଣଙ୍କ ଘରେ କିଛି ଖାଇବାକୁ ବି ନାହିଁ ସାଇ ପଡ଼ିଶାରେ ମାଗିଲେ ଦେବେ। ବୁଝିପାରୁଛନ୍ତି ନା? କିନ୍ତୁ ସହର ଜୀବନରେ ଏଇଟା ଦେଖିବାକୁ ମିଳେନି। କି ଆପଣଙ୍କର କିଛି ଅସୁବିଧା ହେଇଚି ଗାଁ ରେ ତ ସାହି ଭାଇ ଆସିକି ଠିଆ ହେବେ। କିନ୍ତୁ ସହରରେ କଣ ନା ଆପଣଙ୍କ ଘର ସାଇଟ୍ ରେ
ଯେଝା ଘରେ ଯିଏ। କେହି କାହା ମୁହଁକୁ ଅନେଇବାର ମାନେ ପରିସ୍ଥିତି ହିଁ ଉଠୁନି। ତୁମର ଆଜି କଣ ବେଶୀ ଜୋରେ ଅସୁବିଧା ହେବ, କିଛି ବି କେହି ଶୁଣି ପାରିବେନି କି ଜାଣିପାରିବେନି। କାହିଁକି ନା କେହି କାହା କେହି କାହା ପାଖକୁ ଯିବା ଅସମ୍ଭବ। ପାଖକୁ ଗଲେ ସିଏ ତା କତିକି କାହିଁକି ଗଲା କଣ ପାଇଁ ଗଲା ସିଏ ବହୁତ୍ କୋଶ୍ଚିନ୍। କିନ୍ତୁ ଗାଁ ରେ ସେ ସବୁ ନାହିଁ। ଗାଁ ରେ ସମସ୍ତେ ଯୋଉଠି ବସ୍ ବସିଥିବେ ସମସ୍ତେ ଏକାଠି ବସିବେ। ସମସ୍ତେ ଯୋଉଠି ଯୋଉଠି ଖାଇଲେ ଏକାଠି ଖାଇଲେ। ଆଜି ତୋର ଘରେ ନାହିଁ ତୋ ଘରେ କୁଣିଆ ଆସି ପହଞ୍ଚିଗଲେ ସମସ୍ତେ ସାଙ୍ଗେ ସାଙ୍ଗେ ଯାଇକିନା ପହଞ୍ଚିଯିବେ। ଧର ତୋର ରୋଷେଇ କରିନୁ ସମସ୍ତେ ସାଙ୍ଗେ ସାଙ୍ଗେ ଯାଇକିରି ପଚାରି ଦେଇଥିବେ।
ଦେଖନ୍ତୁ ଆମେ ଯଦି ମାନେ କଣ ଗ୍ରାମୀଣ ଜୀବନର ପ୍ରାକୃତିକ ପରିବେଶ ଉପରେ କ କଥା ହବା ଆଣ୍ଟି
ଆମେ ମାନେ କଣ କରୁଚେ କହୁନ। ଆମେ ମାନେ ତ କିଛି ବି ମାନେ, ହାଲୋ।
ହଁ ଆଣ୍ଟି କୁହନ୍ତୁ। ହାଲୋ।
ଆମେ ଆମେ ମାନେ ତ ମାନେ କେହି କାହାକୁ ବୁଝିପାରୁନେ ନା। ସହର ଅ ଞ୍ଚଳର ଲୋକମାନେ କେହି କାହାକୁ ବୁଝିବାର ଶକ୍ତି ହିଁ ନାହିଁ।
ଆଜ୍ଞା। ଦେଖନ୍ତୁ ମୁଁ କହିବା କ ହଁ କୁହନ୍ତୁ। ଦେଖନ୍ତୁ ମୁଁ କହିବା କଥା ଗ୍ରାମୀଣ ଜି ହାଲୋ।
କୁହନ୍ତୁ।
ଗ୍ରାମୀଣ ହାଲୋ।
ହଁ ମା କୁହ।
ହଁ ମୁଁ କହିବା କଥା ଗ୍ରାମୀଣ ଜୀବନର ଯୋଉ ପ୍ରାକୃତିକ ପରିବେଶ ଟା ଅତ୍ୟନ୍ତ ସ୍ଵଚ୍ଛ ଓ ସୁନ୍ଦର ହୋଇଥିବା ବେଳେ କିନ୍ତୁ ସହରର ପରିବେଶ ଟା ଅତ୍ୟନ୍ତ ଦୂଷିତ, ଅସ୍ଵଚ୍ଛ ଅସ ଅସୁନ୍ଦର ଲାଗେ। ଠିକ୍ ଅଛି। କିନ୍ତୁ ଗାଁରେ ଚାରିଆଡ ଦେ ଖିବା ଖୋଲା ପାହାଡ, ଖୋଲା ନଈ ଖୋଲା ଆକାଶ ଦେଖିବାକୁ ମିଳିଥିଲା ବେଳେ। ସହରରେ ଖାଲି ଧୂଆଁମୟ କଳକାରାଖାନା। ମାନେ ବାୟୁମଣ୍ଡଳ ଦୂଷିତ ଏଇଗୁଡା ସବୁ ଦେଖିବାକୁ ମିଳେ ତ ମୁଁ କହିବା କଥା ଆଣ୍ଟି ଜଣେ ଯଦି ସୁ ସୁସ୍ଥ ଜୀବନ ବଞ୍ଚିବାକୁ ଚାହିଁବ ସେ କେଉଁଠାରେ ରହିବାଟା ଭଲ ହେବ।
ସୁସ୍ଥ ଜୀବନ ବଞ୍ଚିବାକୁ ଚାହିଁଲେ ମା ଗାଁ ପରିବେଶ ଟା ହିଁ ସବୁଠୁ ଭଲ। ଗାଁ ପରିବେଶରେ ଲୋ ଲୋକମାନ ବହୁ ମାନେ ଦେଖ ଗାଁ ର ଲୋକମାନେ ବହୁତ ସୁସ୍ଥ ତ ସୁସ୍ଥ ପରିଶ୍ରମ ପରିଶ୍ରମ କରୁଛନ୍ତି। ତିନିରେ ସେଙ୍କ ବହୁତ ଭଲ ଅକ୍ସିଜେନ ମିଳୁଛି। କାରଣ ସେଠି ଗଛ ବୃଛ ଲଗଉଛନ୍ତି। ଯାହାଫଳରେ କି ସୁସ୍ଥ ଖାଦ୍ୟ ଖାଉଛନ୍ତି। ମାନେ ସୁସ୍ଥ ଖାଦ୍ୟ ମାନେ କଉ ଖାଦ୍ୟ ଏଇଥର ସଜନା ଛୁଇଁ ଆଉ ଅମୃତଭଣ୍ଡା ଏସବୁ ଜିନିଷରେ ମାନେ ପ୍ରୋ ପ୍ରୋଟିନ ଅଧିକ ଥାଏ କିନ୍ତୁ ସାର ନଥାଏ ଆମେ ଯୋଉ ଅବିକା ଯଉ ପ୍ରକାର ସାର ସବୁ ଦିଆ ହେଇକିନା ସବୁ ପରିବା ପତ୍ର ଲଗୋଉଛେ ସେ ସବୁ ନଥାଏ। କିନ୍ତୁ ଏସବୁରେ କଣ ଅଛି କି ବହୁତ ପରିମାଣର ପ୍ରୋଟିନ ଥାଏ କୋଉଥିରେ। କ୍ୟାଲସିୟମ ଥାଏ ସେଥିପାଇଁକା ଲୋକମାନେ ସେ ସବୁ ଖାଇଲେ ହିଁ ସୁସ୍ଥ କିନ୍ତୁ ମାର୍କେଟର ମାନେ ବଜାରର ପିଲାମାନେ ଟାଉନରେ ଯଉମାନେ ରହୁଛନ୍ତି ସେମାନେ
ଆଜ୍ଞା।
ସବୁ ସେସବୁ ଜିନଷ ପସନ୍ଦ ନୁହଁ ସେ ସବୁ ଜିନିଷ ତାଙ୍କ ମାନଙ୍କ ପାଇଁ କା ନା। ଏଇ ଏଗୁଡାକ କଣ ଖାଇବ ମ ଆମେ ଫା ଫାଷ୍ଟଫୁଡ ନେଇ ଆସିବା ଅ ଇପି ନେଇ ଆସିବା ମ୍ୟାଗି ନେଇ ଆସିବା ଆଜି ଫାଷ୍ଟ ଫାଷ୍ଟଫୁଡ ଜିନିଷ କିଛି କିଣିକି ନେଇ ଆସିବା ଖାଇଦବା ଅସୁସ୍ଥ ଅସୁସ୍ଥ ମାନେ ଅସୁସ୍ଥତା ହଉଛନ୍ତି। ସୁସ୍ଥିଆ ମାନେ କରିବା ପାଇଁ ତାଙ୍କୁ କଷ୍ଟ ସେମାନେ କଣ କରୁଛନ୍ତି। ଗାଁର ଲୋକମାନେ ତାକୁ କରୁଛନ୍ତି ଭଲ ଭାବରେ ରୋଷେଇ ତାକୁ କରିକି ସିଝେଇକିନା ଆଉ ପରିବା ଜିନିଷ ତ ତେ ନସିଝେଇକିନା ନ ଖାଇଲେ ବି ସେଇଟା ବି ହବନି ନା ତାକୁ ସିଝେଇକି ଭଲ ଭାବରେ ଖାଇଲେ ସେଟା ଦେହ ପାଇଁ ଠିକ ରହି କିନ୍ତୁ ଅବିକା ତ ସେଇଟା କରୁନାହାନ୍ତି ମାନେ ଟାଉନ ର ପିଲାମାନେ
ଆଜ୍ଞା।
ତ ଦେଖନ୍ତୁ ଆଣ୍ଟି ମୁଁ କହିବା କଥା ଯଦି ଜଣେ ଚାଷୀ ଠିକ ଅଛି। ଯେତେବେଳେ ଚାଷ କାମ କରିବାକୁ ଯାଉଛି ସକାଳେ ସେ ପଖାଳ କଂସାଏ ଖାଇକି ଯାଉଛି। ବୁଝି ପାରୁଛ ନା ଯଉଠି ଆମକୁ କଷ୍ଟର କାମ କରିବାର ଅଛି ବୁଝିପାରୁଛ ନା ଚାଷ କାମ କରିବା ସହଜ ତ ନୁହେଁ ନା। ବୁଝିପାରୁଛନ୍ତି ନା କିନ୍ତୁ ସହରରେ ଆମେ ଯେତେବେଳେ ରହୁଛେ ଆମେ ଯଦି କହିବା ବାବାରେ ତୁ ଟିକେ ଆଜି ପଖାଳ ଖାଇଦେମ ମୁଁ ପଖାଳ ଖାଇବି ହେଗୁରା କି ଖାଏ, ତ ଆମେ କଣ କରୁଛୁ ନା ଆମ ନିଜ ଖାଇବା ଟାକୁ
ରେ ହିଁ ଏ କରିଛେ ଯାହା ଦ୍ଵାରା ଆମ ଦେହର ବିଭିନ୍ନ ପ୍ରକାର ଖ ଖରାପ ପରିସ୍ଥିତି ହଉଛି।
କଥା ଆମେ ଦେଖିବା ଗାଁର ଯଦି ସାମାଜିକ ସମ୍ପର୍କ ସଂସ୍କୃତି ଉ ପାଖ ଦେଖିବା